ଓ
କଣ କରୁଛନ୍ତି ମ୍ୟାଡାମ?
ହାଲୋ।
ହ୍ୟାଲୋ ସୁଵିଲା ଶୁଭିିଲା
ହଁ ହଁ
କଣ କରୁଛନ୍ତି?
ହଁ ଏଇଠି ବସିଛି ଆଉ ତମେ
ମୁଁ ଏଇ ବସିଛି ଆଉ ଆଉ ରଜ ତ ଗଲା ଆଉ ରଜରେ ନୂଆ ଡ୍ରେସ୍ ଆଣିଥିଲ। ନୂଆଡ୍ରେସ ପିନ୍ଧିଥିଲ
ଆଜ୍ଞା
ଆଉ ପୋଡ ପିଠା ଖାଇଲ।
ଆଉ ରଜରେ କୁଆଡେ ବୁଲାବୁଲି ଯାଇଛି ଯାଇଥିଲି
ଏ ଗରମ ରେ କଣ ଆଉ ବୁଲାବୁଲି କରିବି ଆଉ ରଜପାନ ଖାଇଛ ନା ଖାଇନ
ଖାଇନି
ଆଉ ଦୋଳି ଝୁଲିଛ ନା ଝୁଲିନ
ଦୋଳି ହଁ ଝୁରିଛି
ଆଉ ତମେ କୁଆଡେ ଯାଇଥିଲ ବୁଲିବାକୁ।
କୁଆଡେ ଯାଇନି ଗରମ ତ ହଉଛି ଘରୁ ବାହାରି ହଉନି
ତମେ ଏବେ ଛାତ ଉପକୁ ଯାଉନ ଭାରି ନେଟୱାର୍କ ପାଉନି
ହଉ
ଆଉ କଣ କହୁଛ?
ନିମୁ କହିଲ ଆସିବ ହ୍ୟାଲୋ ହଁ ହଁ।
ଆରେ ରଥ ଯାତ୍ରା ଆଗକୁ ତ ଆସୁଛି
ହଁ ରଥଯାତ୍ରା ଆସୁଛି ଆଉ-ଉ-ଉ ପୁରୀ ଯିବ ଭାବୁଛ--ଭାବୁଛ?
ରଥଯାତ୍ରାରେ ଯୋଉ ଭୁ ଭିଡ଼ ହୁଏ ତ ପୁରୀ କଣ ଯିବୁ। ମୋବାଇଲରେ, ଟିଭିରେ ଏଇଠି ବସି ଦେଖିଲେ ଆରାମସେ ବସିକିନା ଦେଖିବ ନା କଣ
ହଁ।
ଆଉ ହଉଛି ତମେ ରଥ ଯାତ୍ରା ଯିବ ପୁରୀ?
ରଥଯାତ୍ରାରେ ତ ଯାଇ ହବନି। ବାହୁଡାରେ ଦେଖିବା ଯଦି ଠାକୁରଙ୍କୁ ଡୋଳି ଲାଗିବ ତାହେଲେ ଯିବା।
ସେଇଟା ହିଁ କଥା ଜଗା ଡୋରି ଯଦି ଲାଗିବ ତାହେଲେ ଆପେ ଆପେ ପଳେଇବ। ଯଦି ଡୋରି ନ ଲାଗିବ ଯାଇ ହବନି। ଆଉ ହଉଛି ତମେ କେବେ ରଥଯାତ୍ରାରେ ଯାଇନ ପୁରୀ?
ନା ରଥଯାତ୍ରାରେ ତ କେବେ ଯାଇନି ବାହୁଡାରେ ଥରେ ଯାଇଥିଲି ବର୍ଷେ। ଆଉ ତ ଡୋରି ଲାଗିନି। ଯେବେ ଡୋରି ଲାଗିବ।
ବାହୁଡାରେ ଯାଇଥିଲ ରଥ ଛୁଇଁଛ?
ହଁ ଜଗନ୍ନାଥଙ୍କୁ ରଥକୁ ଛୁଇଁଛି।
ଆଉ ରଥଯାତ୍ରା ପରେ ପରେ ଆସିବ ଦଶହରା ନୁହଁ କି?
ହଁ।
ଆଉ ଦଶହରାରେ ତମେ ମାଙ୍କ ଅଷ୍ଟମୀ ଓଷା କର?
ନାଇଁ କରିନି।
ହଁ ମଁ ସବୁ ଓଷା କଣ ସମସ୍ତେ କରିପାରିବେ। ଆଉ ର ଦଶହରାରେ ବି ପିଠା ପଣା ଘରେ ହେଉଥିବ ନା?
ହଁ।
ତମ ଘରେ ହୁଏ ପିଠା?
ହଁ।
କୋଉ ପିଠା ସବୁ ହୁଏ?
ଆମ ଘରେ ପୁରୀ ପିଠା-ଆ-ଆ, ତାପରେ କାକରା, ଡାଲମା, ଖିରି ଏମିତି ହୁଏ ଆଉ।
ଏ ସବୁ ଭୋଗ ହୁଏ ନୁହେଁ କି?
ହଁ।
ଆଉ କୋଉ ପିଠା ବିଷୟରେ ସବୁ ଜାଣିଛ?
ଆଉ ଚକୁଳି, ଏଣ୍ଡୁରି, ଇଟିଲି ପିଠା ମଣ୍ଡା ପିଠା, ପୋଡ ପିଠା
ଆରିଶା
ହଁ। ଓଡିଆ ଲୋକଙ୍କର ତ ବାର ମାସରେ ତେର ପର୍ବ। ପିଠା ପଣାରେ ପୁରା ଭରପୁର।
ହଁ ଘରେ ଯୋଉ ପର୍ବପର୍ବାଣୀ ହେଲେ ଘରେ ତ ପିଠା କମ୍ପଲସରି।
ହଁ।
ତମକୁ କୋଉ ପିଠା ଖାଇବାକୁ ଭଲ ଲାଗେ?
ମୋତେ ପୁରୀ ପିଠା ଭଲ ଲାଗେ। ଆଉ ଚକୁଳି ପିଠା, ଆରିସା ପିଠା।
ଚକୁଳି ସହିତ କଣ ଖାଇବାକୁ ପସନ୍ଦ କର?
ଚକୁଳି ସାଙ୍ଗରେ ମଟର ତରକାରୀ।
ହଁ ତା କମ୍ବିନେସନ ପୁରା ୱାଓ।
ହଁ।
ମତେ ବି ସେଇ ଚକୁଳି-ଇ-ଇ, ଆରିସ୍ ସା ଚିତ୍ତୋଉ ପିଠା ଏସ ସବୁ ଭଲ ଲାଗେ ଆଉ ଆଉ ଦଶହରାରେ ଯାଅ ବୁଲିବା ପାଇଁ ମେଢ ଦେଖିବାକୁ?
ହଁ।
ଆଉ ତାପରେ ତ କୁମାର ପୂର୍ଣ୍ଣିମା।
ହଁ।
କୁମାର ପୂର୍ଣ୍ଣିମା ତମ ଆଡେ କୁଆଡେ ଗଜଲକ୍ଷ୍ମୀ ପୂଜା ହୁଏ ନା?
ହଁ। ଆମର ଗଜଲିଙ୍ଗ ପୂଜା ତିନି ଦିନ ହୁଏ। ହଁ ତିନି ଦିନ ପୂଜା ହୁଏ ବହୁତ ଧୁମଧାମ ରେ ପାଳନ ମଧ୍ୟ କରାଯାଏ ସବୁ ବାହା ହେଇଥିବା ନୂଆ ଝିଅ ମାନେ ଆସନ୍ତି। କଣ ଦେ?
ହଁ ଗାଁ ର ସବୁ ଝିଅ ମାନେ ବା ହେଇ ଥିବା ଝିଅ ମାନେ ସମସ୍ତେ ମିଳିମିଶି କରନ୍ତି ପୁଜା ନୁହଁ କି? ଯେ ପୂଜାରେ ତମେ ଶାଢ଼ୀ ପିନ୍ଧ?
ହଁ ଆମେ ଲାଷ୍ଟ ପୁରୁଣା ଆଉ ଦି ଦିନ
ହ୍ୟାଲୋ।
ନ ସ
ନେଟୱାର୍କ ପାଉନି ଭଏସ କଟୁଛି।
ଆଉ ତମ ଗାଁରେ କେମିତି କୁମାର ପୂର୍ଣ୍ଣିମା କଣ କର।
ଆମ ଗାଁରେ ତ କୁମାର ପୂର୍ଣ୍ଣିମାର ପନ୍ଦର ଦିନ ପୂର୍ବରୁ ଜହ୍ନି ଓଷା ହୁଏ ସନ୍ଧ୍ୟାବେଳେ ଜହ୍ନି ଓଷା ସବୁ ଝିଅମାନେ ମିଶିକି କରୁ ଆମେ ତାପରେ କୁମାର ପୂର୍ଣ୍ଣିମାର ଦିନ ସକାଳୁ ଆଞ୍ଜୁଳି ଟେକା ହୁଏ ଆଞ୍ଜୁଳିରେ ଖଇ, କାକୁଡ଼ି, ଜହ୍ନି, ନଡ଼ିଆ, ଆଖୁ ଏମିତି ସବୁ ଫଳ ଆଞ୍ଜୁଳି ଟେକାଯାଏ। ଆଉ ହଉଛି ସେଇଦିନ ଆମେ ଉପବାସ ରହୁ ସନ୍ଧ୍ୟାବେଳେ ଚଉର ମୂଳେ ନନା ଆସିକି ପୂଜା କରାଯାଏ। ତାପରେ ସନ୍ଧ୍ୟାବେଳେ ସେଠି ଏ ଯେଉଁ ଜହ୍ନି ଓଷା ବି ପୂଜା ହୁଏ ତାପରେ ପୋଖରୀ ମୂଳକୁ ଯାଉ ସେଠି ସବୁ ସେ ଯେଉଁ ଦାନ୍ତ ଖସୁ ସେ ଫଳ ମାନଙ୍କରେ ତାପରେ ସେଇ ଖଇ ଭୋଗ ଖାଇକି ବ୍ରତ ସରେ ଆଉ ତମର ସେମିତି ହୁଏ
ହଁ ଆମର ସେମିତି ହୁଏ ଆଉ ପୋଖରୀରେ ପକେଇ ସାରିକି ଗୋଡି ଗେଣ୍ଡା ଏଗୁଡାକ ଖୋଜ ନା ନାଇଁ
ହଁ ହଁ କଣ କୁହନ୍ତି ଗୋଡି ପାଇଲେ କଣ ହୁଏ ଗେଣ୍ଡା ପାଇଲେ କଣ ହୁଏ ମୁଁ ଖୋଜେ ଆଉ କଣ ହୁଏ ସବୁ
ହଁ ଗୋଡି ପାଇଲେ ତ କଣ କୁହନ୍ତି ତ ନୂଆ ଭାଉଜୋଉ ଆସେନା କଣ ଏମିତି ସବୁ ମୁଁ ବି ଟିକେ ଟିକେ ଶୁଣିଛି।
ହଁ ମୁଁ ବି ସେଇ ଶୁଣିଛି ଏତେ ଆଉ ଠିକ ସେ ମନେ ନାହିଁ ତାପରେ ହୁଏ କଣ ଡଙ୍ଗା ଭସା ହୁଏ ନା ଅଶ୍ୱିନ ମାସ ପରେ କାର୍ତ୍ତିକ ମାସ। ଆସେ
ହଁ
ଆଉ ତମେ କାର୍ତ୍ତିକ ମାସରେ ଡଙ୍ଗା ଭସା ଭୋଅରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ
ଆଉ ତମେ ଆମର ଏଇଠି ହୁଏ ବଇ ବୋଇତ ବନ୍ଦାଣ ଦେଖିବା ପାଇଁ ଯାଉ ନା ନାହିଁ।
ମୁଁ କେବେ ତ ବୋଇତ ବନ୍ଦନ ଦେଖିବା ପାଇଁ ଯାଏନି ଏ କାହିଁକି ନା ଏପଟେ ହେଇଯାଏ କଣ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଲୁକା ପୂଜା ହୁଏ। ତାପରେ ସେଦିନ ପଣା ହୁଏ ତ ଏପଟେ ମନ୍ଦିର ମାନେ ବୁଲିଲା ବେଳକୁ ଆଉ ମସ୍ତେ ସେପଟେ ଯିବାକୁ ଇ ଇଛା ହୁଏନି
ମୁଁ ବି କେବେ ବୋଇଦ ମନ୍ଦାଣରେ ଯାଇନି କିନ୍ତୁ ଶୁଣିଛି ବହୁତ ଭଲ ସେ ପୂଜା ହୁଏ। ବହୁତ ଲୋକ ବି ଯାଆନ୍ତି।
ଅ ହଁ ତାପରେ ଦୀପାବଳି ଆସେ ନା
ହଁ।
ଦୀପାବଳିରେ ତମେ ଦୀପ ଲଗାଅ
ହଁ ଦୀପ ଲଗାଉ ମହମବତି ଲଗାଉ ବାଣ ଫୁଟାଉ ବହୁତ ମଜା ହୁଏ।
ହଁ ମୁରୁଜ ହେରିକା ପକେଇ ଦୀପ ଲଗଉଥିବ ନୁହେଁ କି?
ହଁ।
ଆଉ ତୁମର ତ ଭାଇ ଭଉଣୀ ଅଛନ୍ତି ସମସ୍ତେ ମିଳିମିଶି କଲେ ବହୁତ ମାନେ ଆନନ୍ଦ ଲାଗୁଥିବ।
ହଁ। ଏକାଠି
ଆଉ ହଉଛି କାଳୀ ପୂଜା ହୁଏ। ଦୀପାବଳି ବେଳେ ନା
ହଁ।
ଆଉ ଯୋଉ ଦଶହରା ବେଳେ କଣ ରାବଣ ପୋଡି ହୁଏ କେବେ ଦେଖିଚ?
ହଁ ରାବଣ ପୋଡି ଦେଖିଛି। ବର୍ଷେ କି ଦି ବର୍ଷ ଖଣ୍ଡେ ହବ ଦେଖିଛି। କିନ୍ତୁ ସେ ତ ଆଗ ଭଳି ଆଉ ହଉନି ଏମିତି ନର୍ମାଲରେ କୁଟା ରେ ତିଆରି କରିଦଉଛନ୍ତି। ଏବେ କିନ୍ତୁ ଭଲ ଆର୍ଟ ପ୍ଲେ ହଉଛି। ଛି ରାମ ଲକ୍ଷ୍ମଣ ଆସିବେ ତାପରେ ସୀତା ମା ବି ଆସିବେ ରାବଣ ଉପରେ ଏମିତି ଯୁଦ୍ଧ ଚାଲିଲା ପରେ ପୁଣି ଗୁଳି ମରାମରି ଯୋଉ ତୀର ମରାମରି ହୁଏ।
ହଁ ହଁ ତମେ ତାହେଲେ ଦେଖିଛ ନାହିଁ କି?
ହଁ କିନ୍ତୁ ଆଗରୁ ଭଲସେ ହଉଥିଲା। ଏମିତି ବାଉଁଶରେ ତିଆରି ହୁଏ ବାଣ ଫାଣ ଖଞ୍ଜା ହେଇକି ଆଗୁରୁ ଭଲସେ ରାବଣ ପୋଡି ହଉଥିଲା। କିନ୍ତୁ ଏବେ ଆଉ ସେମିତି ହଉନି ଏବେ ନର୍ମାଲ ରେ କରିଦଉଛନ୍ତି ଆଉ।
ହଁ ହଁ ଆଉ ହଉଛି କଣ ତମେ ସବୁ ପିଠା ଜାଣିଛ?
ମୁଁ ମଣ୍ଡା ପିଠା କରିବା ଜାଣିଛି। ଚକୁଳି ପିଠା ଆଉ ଚିତଉ, ପିଠା ଆରିସା, ପିଠା ଇଟିଲି ପିଠା
ଏସବୁ ଜାଣିଛ କରିବା?
ହଁ।
ଆଉ ହଉଛି କଣ କୁହ ଦେହ ଭଲ ଅଛି।
ହଁ ଦେହ ଟିକେ ଏବେ ଖରାପ ଥିଲା ଏବେ ଭଲ ହେଇଗଲାଣି।
ହଁ ଗରମ ଯୋଉ ହଉଛି ନା କହି ହଉନି ଆଉ। ସହି ବି ହଉନି।
ବୋହୁତ ଗରମ ହଉଛି ଏବେ ହଁ।
ଆଉ ପଖାଳ ବି ଖାଉଥିବ। ନହେଲେ ଭଲ ମାନେ ଦେହ ବହୁତ ଗରମ ହେଇଯିବ ଏମିତି ଦେହ ଖରାପ ହେବ ଆଉ।
ହଁ, କୋଉ ଗରମ ଭାତ ଭାତ ବି ତ ଖାଇ ହଉନି ଏବେ ସମସ୍ତେ ସଜ ପଖାଳ ଖାଉଛନ୍ତି।
ହଁ ଆଉ ହଉଛି କଣ କହିବ ମତେ?
ହଉ ଆଉ କଣ କରୁଥିଲ?
ହଁ ମୁଁ ଯାଉଛି ପଢିବି ରଖୁଛି ଆଉ।
ହଉ।
ହଉ।